କଣ କରୁଚନ୍ତି?
ମୁଁ ଏବେ ଏ ରୋଷେଇ କରୁଥିଲି ଯେ ଭାତ ଗାଳିକି ଏବେ ଆସିଲି।
କଣ ଆଇଟମ୍ ଆଜି ହେଇଚି ସବୁ ରୋଷେଇ?
ରୋଷେଇରେ ଆଜି ହେଇଚି ଆମର ମୁଗ ଡାଲିରେ ବାଇଗଣ ଆଳୁ
ହୁଁ
ଆଉ ଆମର ଟମାଟୋ
ହୁଁ
ଏସବୁ ପକେଇକି ଗୋଟେ ଡାଲମା ହେଇଚି ଆଉ।
ଆଜି ବୁଧବାର
ଆଜି ଇ ଅଣ୍ଡା ତରକାରୀ ହେଇଥିଲା ସକାଳେ ଆଉ
ହଁ ଭଲ।
ହଁ ଆଉ କୁନ୍ଦୁରି ଭଜା ଆଉ।
ଆପଣଙ୍କ ଆଡେ ଭଲ୍ ହଁ ଆପଣଙ୍କ ଆଡେ ଭଲ। ଯୋଉ କଣ ମନ୍ଦିର ଅଛି ମାନେ ଭଲ ପ୍ଲେସ୍ ଦେଖିବା ପାଇଁ?
ଭଲ ମନ୍ଦିର ଏଠି ଅଛି ଆମର କାମାକ୍ଷାରେ ରାମ ମନ୍ଦିର। ସେଠି ଆମର ପୂଜା ପାଉଛନ୍ତି ଶିବ ପାର୍ବତୀ ଆଉ ଲକ୍ଷ୍ମୀ ଆଉ ନାରାୟଣ।
ସେଠିକି ଯାଇଛନ୍ତି?
ହଁ ମୁଁ ଯାଇଛି ବହୁତ ଥର ଯାଇଛି।
ସେଠି ମାନେ ଲାଇନ ଲଗେଇବା ପଡେ ନା ଏମିତି ଯାଇକି ଦର୍ଶନ ସିଧା ଏମିତି ଗାଁ ମନ୍ଦିର ଭଳିଆ ଦେଖେ।
ନାଇଁ ଯିଏ ଯେତେବେଳେ ଆସିଲା ସିଏ ସେତେବେଳେ ଦର୍ଶନ କଲା।
ହଁ।
ତାପ ସାଇଡ଼ରେ ଆମର ହନୁମାନଙ୍କର ମନ୍ଦିର ବି ଅଛି। ବହୁତ ଭଲ ଜାଗାଟା। ଯିଏ ଯେତେବେଳେ ଆସୁଛିି ବି ଦର୍ଶନ ସେତେବେଳେ ବି କରିକି ଯାଇପାରିବ।
ହଁ ହଁ।
ହଁ ଏଇଠି ନା ସେ ପନି ପନି ପରିବା ମୁଁ ଏଇନା କାଟୁଥିଲି ଯେ
ହଁ।
ମୁଁ ସେ ଭାବିଲି ମୁଁ କହିଲି ଆମର ତ ବାରି ଅଛି। ଯଦି ବାଇଗଣ ହଉ କି ଜହ୍ନି ହଉ ଆମର ଯେମିତି ଫସଲ କଲେ ତ ଭଲ ହୁଅନ୍ତା।
ହଁ ନିଶ୍ଚିନ୍ତ ଫସଲ ମାନେ ନର୍ସରୀ ବାହାରୁ ଆଣିକି କିଛି ଆପଣ ଲଗେଇ ପାରିବେ ବାଇଗଣ ହଉ କି ଟମାଟର ହଉ ଲଙ୍କା। ଆଉ ଝୁଡ଼ୁଙ୍ଗ।
ହଁ।
ସିମଲା ମିରିଚ ଇଏ ଯଦି ଆଣିକି ଆପଣ ଲଗେଇବେ ଆପଣ ବାଇରେ ନିଜେ ତାଜା ତାଜା ଜିନିଷ ଖାଇବେ। ଶାଗ କୋଶଳା ଶାଗ ନେଉ ଗୋଟିଏ ଶାଗ ଖଡା ଶାଗ ଏଇରେ ଯଦି ଆପଣ ନିଜେ କରିବେ ନିଜେ ଵାଇରେ ଖାଇବେ। କାହିଁକି ବାହାର ଜିନିଷ ସବୁ ମାନେ ଖାଇଲେ ସାର ଦିଆ ନିଜେ କଣ ଖତ ଦେଇକି ନିଜେ କରିବା ହଁ।
ହଁ ମୁଁ ସେୟା ଭାବିଲି ମୁଁ କହିଲ ବାଇଗଣରା ତ କାଲି ଆଣୁ ଆଣକୁ ଆଜି ତ ପଚି ଯାଉଛି ପୋଖରା ହେଇଯାଉଛି ମୁଁ ସେ ଭାବୁଥିଲି। କହିଲ ବାରିରେ କମ ପାଇଁ ନ ଲଗେଇବ ଫସଲ।
ବାରିରେ ନିଜେ ତୋଳିବ ନିଜେ ଖାଇବ ଯେତେବେଳେ ମନ ହେଲା ଆଜି ତୋଳିଲ ଆଜି ଖାଇଲ।
ହଁ। ଆଉ ତମେ କଣ କରୁଥିଲ?
ମୁଁ ଏଇଠି ବଇଛି ଆଉ ଖାଇସାରିକି ଆଉ।
ଉୁଁ ହୁଁ ଆଜି ତମର ଖାଇବାରେ କଣ ରୋଷେଇ?
ଆମର ଲଞ୍ଚରେ ଆଜି ଚିକେନ ହେଇଥିଲା ଆଉ ଡାଲି ଆଉ ଝୁଣୁଙ୍ଗ ଆଳୁ ଭଜା ଗୋଟେ ହେଇଥିଲା। କଲରା ଗୋଟେ ଭଜା ହେଇଥିଲା। ହେଇଥିଲା ଆଉ।
ଅହଂ, ନିଜ ବାଡ଼ିରେ ଲଗେଇଥିବ ବୋଧେ ଆଉ।
ହଁ।
ଓହୋ, କଣ କେମିତି ତାର ଲଗଉଛନ୍ତି କଣ ଲଗେଇଛନ୍ତି ବାରିରେ?
ଆମର ବାଇଗଣ ଲାଗଛି, ହଁ।
ଓହୋ ବାଇଗଣରେ କଣ ନିଜେ ତଳି ପକେଇଲ ନା ନା ମା ବଜାର
ନା ନର୍ସରୀରୁୁ ବାଇଗଣ ଆଣିକି ଘରେ ଆ ଜମିିକି ଚାଷ କରିକି ଟ୍ରାକ୍ଟରରେ ତାପରେ ତାକୁ ଖତ ସାର ଦିଆ ହେଇକି ତାପରେ ତାକୁ ଗ ଛ ଲାଗିଲା କୀଟନାଶକ ଔଷଧ ପଡ଼ିଥିଲା ଏଥରେ। ଯେମିତି ପୋକ ଜୋକ ଖାଇବେନି। ତାପରେ ତଳି ରୁଆ ହବ ଲଗା ହବ। ତାକୁ ଯତ୍ନ ନିଆହବ ସବୁବେଳେ ଔଷଧ ପକାହବ।
ସେଇ ଯୋଉ ଔଷଧ ଟା ପକଉଚ। ଏଟା କଣ କେତେ ଦିନରେ କେତେ ଦିନରେ ପଡିବ ସେଇ ଔଷଧ ଟା?
ସପ୍ତାହକୁ ଥରେ ନାଖେ ପଡ଼ିବ ମାନେ ପୋକ ହେବେନି ବୋଲି ଟିକେ ଆଉ।
ଓ ହଁ, ହଁ। ମାନେ ଗଛ ଇଏ ଉଠି ଇଏ ଆସିଲା ବେଳୁ ନା ନାଇ ଫଳ ଫ-ଫଳିଲା ବେଳକୁ?
ଗଛ ପ୍ରଥମରୁ ନା ଯଦି ପ୍ରଥମରୁ ଯତ୍ନ ଠିକ ରେ ଗଛର ନ ନବ ଫଳ ବି ଫଳିବନି ପୋକ ଖାଇଦେବେ।
ଆମର ଗଛ କେତେ ଛାଡ଼ିକି ମାନେ କେତେ ଇଏ ଛାଡିକି ଚାଖେଣ୍ଡେ କି ହାତେ କେତେ କଣ ଛାଡ଼ିକି ଲଗା
ଏଟା ପାଞ୍ଚ ଫୁଟ୍ ରେ ପାଞ୍ଚ ଫୁଟୁ ଲଗେଇ ପାରିବି। ପାଞ୍ଚ ଫୁଟ୍ ଡିଷ୍ଟାନ୍ସ ରେ ପାଞ୍ଚ ଫୁଟ୍ ଲଗେଇ ପାରିବେ।
ଓ ହଁ। ସେଟା ଆମର କେତେ କେତେ ଦିନେ ସବୁ ବାଇଗଣ ସବୁ ଫଳ ସବୁ ଆସୁଛି ଭାରି?
ବାଇଗଣ ଆମର ଷାଠିଏ ଦିନି। ଦି ମାସ ଭିତରେ ଫଳ ପଳି ଆସିବ।
ଓହୋ।
ଆପଣ କୋଉ ଭେରାଇଟି ଲଗେଇବେ? କଣ ଲଗେଇବେ? ପୁଣି ପଚାରିକି ଲଗେଇଲେ ନର୍ସରୀ ଠୁ ହବ ଭଲ।
ଓହୋ, ସେଇ ଔଷଧ ଟା ସତାହା ସେଇ ଔଷଧ ଟା ସପ୍ତାହରେ ପକେଇଲେ ମାନେ ପୋକ ଲାଗିବେନି ବାଇଗଣ ରେ।
ଓ ହଁ। ନହେଲେ ଗାଈ ମୂତ ବି ପକେଇ ପାରିବେ, ପାଉଁଶ ବି ଦେଇପାରିବେ, ଘରେ ଯୋଉ ପାଉଁଶ ତାକୁ ବି ବିଞ୍ଚି ପାରିବେ।
ଉଁ, ହୁଁ।
ସବୁବେଳେ ଗଛର ଯତ୍ନ ନବାକୁ ପଡ଼ିବ ଆଉ। ଯେମିତି ମଣିଷ ଡେଲି ଖାଉଚେ। ସେମିତି ଗଛକୁ ଡେଲି ଖାଇବାକୁ ଦିଆ ପଡିବ।
ଉଁ, ହୁଁ। ଆଉ ଏଠି ଆମର ଉଁ, ମାର୍କେଟ୍ ଆମର ଏଠୁ ଚାରିଶହ ପାଁଶହ ମିଟର୍ ଛାଡ଼ିକି। ଆମର ଏଠି ଜଗନ୍ନାଥଙ୍କ ଭଲ ମନ୍ଦିର ଅଛି ଆଉ ଆସୁନ କେତେବେଳେ ବୁଲିକି ଯିବ।
ହଁ ଯିବା ଆଉ ଆପଣଙ୍କ ଫାମିଲି ଫିଷ୍ଟ ଭୋଜି କରୁଛନ୍ତି ନା ନାଇ? କୁଆଡେ ଯାଉଛନ୍ତି କେବେ?
ଆମ ଫ୍ୟାମିଲି ତ ଯାଇପାରୁନୁ ଛୁଆଙ୍କର ତ ଏଇନା ପାଠ ପଢା ଷ୍ଟାର୍ଟ ହେଇଗଲା।
ନାଇ ଧର ଇସ୍କୁଲ୍ ଛୁଟି ଥିଲା କୁଆଡେ ପ୍ରୋଗ୍ରାମ୍ ଥିଲା ଯାଇଥିଲ ସବୁ ବୁଲି?
ହଁ ଆମର ଏଇଠି ପାଖରେ ଗୋଟେ ଅଛି ଡ୍ୟାମେ
ହୁଁ।
ସେଇ ଡ୍ୟାମ୍ କୁ ଆମର ସବୁ ଫ୍ୟାମିଲି ସବୁ ଯାଇଥିଲୁ ଆଉ। ଆମ ସପରିବାର ଯେତେକ ସବୁ। ହଁ, ଆମ ଯା ଦେଢଶୁର। ଆମର ସବୁ ଯାଇଥିଲୁ ଆମ ଯା, ଦେଢଶର, ପୁତୁରା, ଝିଆରୀ ଆଉ ଝିଅ ପୁଅ ଆମ ଶଶୁର ଏମିତି ଗାଡ଼ି କରିକି ଯାଇ ଥିଲୁ ଭୋଜି କରିବା ପାଇଁ ଆଉ। ଏ ଭୋଜିରେ ଆମର ଓ ସବୁ ହେଇଥିଲା ଆ, ଚିକେନ୍ ହେଇଥିଲା, ଚିକେନ୍ ପକୋଡା ଫାଷ୍ଟ କଲୁ। ଛୁଆ ତାଙ୍କର ଖାଇଲେ ତାପରେ ଅଣ୍ଡା ଚପ୍ କଲୁ। ଫାଷ୍ଟ ଏ ଛୁଆ ସବୁ ଜଳଖିଆ ଇଏରେ ଖାଇଦେଲେ।
ହଁ।
ତାପରେ ସେଠୁ ଚିକେନ୍ ତରକାରୀ କଲୁ ତାପରେ ଟିକେ ଖଟା ଟମାଟୋ ଖଟା ଟିକେ କରିଥିଲୁ। ଆଉ ଭାତ। ଆଉ ପାମ୍ପଡ ଆମେ ସାଲାଡ କରିଥିଲୁ ଆଉ।
ଫାମିଲି ମିଶିକି କଲେ ଗୋଟେ ଭଲ ଲାଗେ ନା କି ସମସ୍ତଙ୍କ ସହିତ ମିଳାମଶା ରାଗ
ହଁ, ଫ୍ୟାମିଲି ସାରେ ମିଶିକି ଗୋଟେ ଖୁସି ଆଉ ଲାଗେ ଆଉ।
ଗୋଟେ ଅଲଗା ମଜା ଆଉ। ବାହାରେ ରହିକି ଗୋଟେ କରିବ, ଆଉ ଘରେ କରିକି ଖାଇବାଟା ଗୋଟେ ଅଲଗା।
ହଁ, ସେଟା ବି ଗୋଟେ ଖାଇବା ଗୋଟେ ଭଲ ଲାଗେ।
ମାନେ ସ୍ନେହ ଶ୍ରଦ୍ଧା ଭଲ ରହିବା ସମ୍ବନ୍ଧ ସହିତ, ଆଜିକାଲି ଦୁନିଆ ଯେମିତି ହେଲାଣି।
ହଁ। ଆଉ ସେଠି ବି ବହୁତ ଭଲ ଗୋଟେ ଝରଣା ବୋହି ଯାଉଛି।
ହଁ।
ଗୋଟେ ପୋଖରୀ ଟାଇପ୍ ର ଅଛି ସେଠି ମାଛ ବହୁତ ଦୂରେ ଅଛନ୍ତି ଆଉ ଛୁଆ ବହୁତ ମଜା କଲେ।
ଆପଣ ପୁରୀ ଯାଇଛନ୍ତି ନା ନାଇଁ?
ହଁ ପୁରୀ ବି ଯାଇଥିଲି।
କେବେ? କେମିତି ଗଲେ? ପ୍ଲାନ୍ କରିକି ଗଲେ ନା କାହା ସହିତ ଯାଇଥିଲେ?
ନାଇଁ ନାଇଁ ଏମିତି ଗୋଟେ ପ୍ଲାନ୍ କଲୁ, ଏମତି ସପରିବାର ବି ଯାଇ ଯାଇଥିଲୁ ପୁରୀ ଆଉ। ପୁରୀ ବୁଲି ବୁଲାକି ଆସ ସେତିକି ଦେଖିଲୁ ବହୁତ, ବହୁତ ଶାନ୍ତି ଲାଗିଲା ଜଗା ଦର୍ଶନ ରେ ଆଉ।
ଜଗନ୍ନାଥ ଦର୍ଶନ କଲ କେତେ ଟାଇମ୍ ଲାଗିଲା?
ଆମେ ଦର୍ଶନ କଲୁ ଆମେ ରାତି ପ୍ରାୟ ଅ ନଅଟା ପାଖାପାଖି ହବ ଆମେ ଗଲୁ ସେଠି ଧାଡ଼ି କମ୍ ଥିଲା ସେଠୁ ଯାଇକି ଦର୍ଶନ, ଆମେ ଯାଇଥିଲୁ ଟ୍ରେନ ରେ
ହଁ ଟିକେଟ କରିଥିଲେ ଆଗୁଆ ସବୁ ନାଇଁ?
ଆଗୁଆ ସବୁ ଟିକେଟ କରିଥିଲେ ସେମାନେ ସେଇଠି ଜଗା ଦର୍ଶନ କଲୁ, ବହୁତ ଶାନ୍ତି ଲାଗିଲା। ସେଠୁ ଆସିଲୁ ଅରୁଣ ସ୍ତମ୍ଭ ପାଖରେ ଟିକେ ବସିଲୁ। ତାପରେ ହେଠୁ, ହେଠି ଯାଇକି ପୁଣି ଲକ୍ଷ୍ମୀ ଠାକୁର ସେଠି ଲକ୍ଷ୍ମୀ ମାଙ୍କୁ ଦେଖିଲୁ
ହୁଁ ହୁଁ।
ସେଠୁ ବି ବହୁତ ଭଲ ଲାଗିଲା। ତାର ହେଠୁ ଅରୁଣ ସ୍ତମ୍ଭରେ ଆସିକି ବହୁତ ଅଧଘଣ୍ଟ, ହଁ ତିରିଶ ମିନିଟ୍ ହବ ଆମେ ସେଠି ବସିଲୁ। ବହୁତ ଭଲ ଲାଗିଲା। ତାରେ ହେଠୁ ଆମେ ଗଲୁ ଆନନ୍ଦ ବଜାର, ସେଠି ଆମର ଅଭଢ଼ା ଆଣିଲୁ।
କୋଣାର୍କ ଯାଇଛ ନା ନାଇଁ?
କୋଣାର୍କ ଆମେ ଯାଇଥିଲୁ ହେଇଗଲାଣି ଦଶ ବର୍ଷ ବାର ବର୍ଷ ପାଖାପାଖି।
ହଉ ହେଟୁ କଣ ସିଷ୍ଟମ୍ ଥିଲା ସବୁ କଣ ଦେଖିକି ଆସିଥିଲ?
ସେତେବେଳେ ତ ସେମିତି କିଛି ନଥିଲା, ଆଜିିକାଲି ଯେମିତି ପୁରା ଟାଇଟ୍ କରିଦେଇଛନ୍ତି ଷ୍ଟ୍ରିଟ ଏ ସବୁ, ସେଠି ସେତେବେଳେ ଆମେ ତ ଯାଇଥିଲୁ ବାର ବର୍ଷ ହେଇଗଲାଣି।
ହଁ।
ଉୁଁ ବୁଲି ବୁଲାକି ଆସିଥିଲୁ ନନ୍ଦନକାନନ ବି ଯାଇଥିଲୁ।
ସେତେବେଳେ ଯୋଉ ସମୁଦ୍ର କୂଳକୁ ଯାଇନ?
ସମୁଦ୍ର କୂଳରେ ତ ଯାଇଥିଲୁ ବହୁତ ମଜା ମସ୍ତି ବି ହେଠି ବହୁତ କଲୁ।
ଗାଧେଇନ?
ସେଠି ସବୁ ଛୁଆ ଆମେ ପୁତୁରା ଝିଆରୀ ଆ ସବୁ ସେଠି ଗାଧେଇଲୁ। ତାପରେ ହେଠି ଯୋଉ ଝାଲ ମୁଢ଼ି ଆଉ ଛୁଆ ସବୁ ଆଇସ୍କ୍ରିମ୍ ଖାଇଲେ। ବହୁତ
ଆଉ ଓଟୋ ଉପରେ ବସିକି ବୁଲିଲନା ନାଇଁ?
ଛୁଆମାନେ ତ ଓଟୋ ଉପରେ ମୂଳରୁ ଉଠୁ ନଥିଲେ ଆଉ।
ହଁ ହଁ।
ବହୁତ ଭଲରେ ବୁଲିକି ଆସିଲୁ। ତାପରେ ଆମର ସେଠି ଏ ସବୁ ଜଳଖିଆ କଲେ ବରା ଆଳୁଚପ୍ ସିଙ୍ଗେଡ଼ା ସବୁ ଖାଇଲୁ ତାପରେ ହେଟୁ ଗାଡିରେ ବସିକି ହଁ ହଁ ସେଠି ସବୁ ଅଧିକ ରେଟେ ତାପରେ ଠାକୁରଙ୍କ ଫଟ ଫଟୋ ମୋତେ ବହୁତ ଭଲ ଲାଗିଲା ଠାକୁରଙ୍କ ଫଟୋ ଧରିକି ଆସିଲି
ଜଗନ୍ନାଥଙ୍କୁ ଦର୍ଶନ କରିକି କେମିତି ଲାଗିଲା ତମମାନଙ୍କୁ?
ବହୁତ ଶାନ୍ତି ଲାଗିଲା ମାନେ ଜୀବନର ସବୁଠୁ ଖୁସି ଯୋଉଠି ମାନେ ଜଗା ଦର୍ଶନ ସେଇଠି ହୁଁ ମ ତାପରେ ହେଟି ଆମେ ଅଭଢା ଖାଇଲୁ ଅଭଢା ଖାଇକି ବହୁତ ଭଲ ଲାଗିଲା। ସେଠୁ ସବୁ ସ ଆସିଲୁ ସାଙ୍ଗ ହେଇକି ସେଠୁ ଆସିକି ସେଠୁ ସମୁଦ୍ର କୂଳକୁ ଆସିଲୁ ସମୁଦ୍ର କୂଳରେ ଘଣ୍ଟାଟେ ବସିଲୁ
ହୁଁ।
ସନ୍ଧ୍ୟାବେଳେ
ହଁ।
ବସିକି ବୁଲି ବୁଲାକି ସବୁ ଦେଖି ଆସିଲୁ। ଯିଏ ଯେମିତି କିଣିଲେ ଛୁଆ ତାଙ୍କର ସବୁ ଖେଳନା କିଣିଲେ।
ହଁ ହ।
ହୁଁ ଆଉ ତାପରେ ଭୋଗ ଧରିକି ହେଠୁ ଆସିଲୁ ଆଉ। ହଁ ବହୁତ୍ ବୁଲିକି ଭଲରେ ଆସିଲୁ ଦେଖିକି ଆଉ। ପୁଣି
ଯାହା ଭଲ ପୁରା ବୁଲି ବୁଲାକି ସମସ୍ତେ ଭଲରେ ପଳେଇଆଇଲ ଆଉ।
ହଁ ଦିନ ଦଶଟାରେ ଦଶଟା ନା ଏଗାରଟାରେ ଆମର ଟ୍ରେନ ଥିଲା
ହଁ ହଁ।
ଭଲରେ ବୁଲିକି ଆମେ ଟ୍ରେନରେ ହେଠୁ ପୁଣି ଆସିଲୁ ଆଉ ଘରକୁ ଆଉ। ଘରେ ହେଠୁ ସବୁ ଜିନିଷ ପଚାରିଲେ ସମସ୍ତେ କଣ ଦେଖିଲ କଣ ସବୁ ଆଣିଛ?
ଆଉ କେତେବେଳେ ଗଲେ ଆମକୁ ଡାକିବ ଯିବ ସାଙ୍ଗ ହେଇକି ଆଉ।
ହଁ ହ ପ୍ରୋଗ୍ରାମ ଗୋଟେ କର ଯିବା ଶ୍
ହଁ ହଉ ତାହାଲେ
ହଉ।
ହଁ ହଁ।